ହ୍ୟାଲୋ।
ହୁଁ ହ୍ୟାଲୋ।
ନମସ୍କାର ଲିନୁ ଦେଇ।
ହୁଁ ନମସ୍କାର କଣ କରୁଚୁ?
ଏଇ ଏଇନା ଟିଉସନରେ ବସିଥିଲି। ଟିଉସନ୍ ଛୁଟି କଲି ଆଉ ହୁଁ।
ଅଛନ୍ତି କି?
ମୁଁ ଆଗରୁ କରୁଥିଲି ଏବେ କିନ୍ତୁ କଣ କହିଲ ମାନେ ଯୋଉ ମୋର ବି ଏଗଜାମ୍ ନଥିଲା ଆଉ ମୋର ଏବେ ଇଗନୋ ପିଜି ଏଗଜାମ୍ ଟା ବି ଚାଲିଚି ତ ମୁଁ ବନ୍ଦ କରିଦେଇଛି ଆଉ ଟିଅସନ କରୁନି ତ ଦେଖି ଚାରି ଜଣ ଛୁଆ ଆସୁଛନ୍ତି ଏବେ ଆଉ ବନ୍ଦ କରିଦେଇଥିଲି।
ଦୀପଭାଇ ଏଠି ରହୁଛି ନା କଣ?
ଦୀପୁ ହଁ ଦୀପୁ ଭୁବନେଶ୍ୱରରେ ପା ଅଛି ସିଏ।
ହଁ ତା ଭାଇଙ୍କ ସହିତ କଥା ହଉଥିଲା ତ ତା ଭାଇ କହିଲେ ଏଇ ଯୋଉଥି ତୁ କିଣି ଜାଣିନୁ କଇଲେ ଆମେ କେବେ କଥାଇନୁ ତା ଦେହ ଖରାପ ଯେ -ଯେତେଳେ ହେଇଥିଲା ସେତେବେଳେ ଦିନ ଦେହ ଖରାପ ହେଇଥିଲା। ରାତିରେ। ସେତେବେଳେ ଯା ଆଜି ମୁଁ କଥା ହେଇଥିଲୁ ତା କଥା ତା ଛଡା ଆମେ ତା ବିଷୟରେ କେବେ କଥା ହଉନା। ଆମେ କାହିଁକି କଥା ହବୁ ଆବେ ଆମ ବିଷୟରେ ଗପୁ ଅଛି କଣ କରୁଛି କଣ ନାହିଁ ଏବେ ତାପରେ ଏନ୍ତି
ହଁ ସିଏ ବା ସେଇଠି ଯାଇକ ରହୁଛି ତାର ଏଇ ଗୋଟେ ମାସ ଇଣ୍ଟର୍ନସିପ୍ ପାଇଁ ଅଛି। ତାର ସରିଗଲେ ପଳେଇଆସିବ ଆଉ ସିଏ ତାର ବା ଏଇନା ଛି ଇଞ୍ଜିନିୟରିଂ ସେକେଣ୍ଡ ଇୟର ଏଇଟା ସରିବ ଆଉ ଥାର୍ଡ ଇୟର ଚାଲିବ।
ଓ ହୋ।
ହୁଁ ଆଉ ତମେ ଏଥର କଣ ରଜରେ ଆସିଲ ନା? ଭଏସ କଟୁଚି ମୁଁ କହିଲି ଏଥର ରଜ ରେ ଆସିଥିଲ ନା?
ରଜରେ ବା ଯାଇ ନା ନା ଯାଇ ନଥିଲି କ ପାଇଁ କହିଲୁ ମୁଁ ଯେ ଜେଜେଙ୍କର ଇଏ ହେ ନଥିଲା କି ମୋ ରଜରେ ମୋ ଜେଜେଙ୍କର ଡେଥ ଥ ହେଇ ଯାଇଥିଲା ପଲୋ ଯାଇନି।
ଓହୋ ତାହାଲେ ରଜ ଏଥର ତମର ମାନେ ସେଲିବ୍ରେଟ କରିନ?
ନା ଜମା ସେଲିବ୍ରେଟ କରିନି। ରଜରେ ମୋ ଝିଅ ନୂଆ ଡ୍ରେସ ଆମ ଝିଅ
ମୁ କଇଲି ତମ ତମ କୁନି ଝିଅ ଟା ନାଇଁ ନାଇଁ।
ମୋ କୁନି ଝିଅ ଟା ମୋ କୁନି ଝିଅ ଟା ବି ରଜରେ କିଛି କିଛି କରିନି ଆମେ ଗୋଟେ ଦିନ ଖାଲି ପାଣ୍ଟଆ ନୁଲ୍ସ ଯାଇଥିଲୁ ବୁଲିବା ପାଇଁ ରାତିରେ। ମାନେ ସେ ଜେଜେଆପର ଡ୍ରେସ୍ ପତ୍ର ଯେଉଁ କିଣାହେବ ଘରକୁ ଯେଉଁ ନେବୁ ବୋଲିକା ସମସ୍ତଙ୍କର। ସେଦିନ ମୋ ଝିଅ ହେଇଯାଇକି ଖାଲି ଯା ନୂଆ ଡ୍ରେସ ପିନ୍ଧଥିଲା ପାଞ୍ଚ ସାମ୍ନାରେ ଗୋଟେ ଝୁ ଝୁଲା ଲାଗିଥିଲା ସେଇଠି ଟିକେ ଝୁଲିକି ଆସିଥିଲା। ନହେଲେ ଟୋଟାଲି ମୋ ଝିଅର ରଜରେ କିଛି ବି କରିନାହିଁ ଏମିତି।
ଆଉ ତମେ କଣ ଏର୍ଷ କୁଆଡ ବୁଲାବୁଲି କରିବାକୁ ଯାଇଥିଲ ନା ଯାଇନ?
ବୁଲାବୁଲି କରିବା ପାଇଁ ଏବେ ମୁଁ ଯାଇଥିଲି ମୋ ଭଉଣୀ ପୁଅର ଯେଉଁ ନଥିଲା କି ଷୋଳପାଲା ହେଲା ଯାଇଥିଲି ପ୍ଲାନିଂ କରିଚୁ ନେକ୍ସଟ ସଣ୍ଡେ କି ତା ପର ସଣ୍ଡେଟା ମୁଁ ଯିବି ବୋଲି ଭାବିଛି ପୁରୀ। ମୋ ଭାଇ ଭାଉଜରିକା ସବୁ ଆସିବେ ନନ୍ଦନକାନନ, ପୁରୀ ବୁଲିବା ପାଇଁ ଯିବୁ।
ଓହୋ ମାନେ ତମ ଶାଶୁ ଘର ଫ୍ୟାମିଲି ନା ବାପ ଘର ଫ୍ୟାମିଲି?
ନା ନା ବାପ ଘର ଶାଶୁଘର ଫ୍ୟାମିଲି ମୋର ନାହାନ୍ତିରେ ମୋ ନଣନ୍ଦ ନଣନ୍ଦେଇ ସେ ସବୁବେଳେ ଆସନ୍ତି ହେଲା ମାକ୍ସିମମ୍ ଟାଇମ ପାଖାପାଖି ତ ବୁଲୁ ବୁଲାବୁଲି କରୁ। ମୋ ପିଇସି ପୁଅ ତା ବୋହୁ ସମସ୍ତେ ବୁଲିଆକୁ ଭାଇ ଆସିବେ କଥା ହଉଥିଲେ ଲିନୁ ତୁ କେବେ ଡାକିବୁ ଆମେ ଯିବୁ ଇଏ ସିଏ ଆସିବେ ଭାଇ ଭାଉଜହରିକା ହଁ ଏଇଁଆ ଆଉ।
କଉଠି ଏବେ । ଓଁ ।
ସେଇବା। ହୁଁ ଆର ହୁଁ। ତୋର ଟିକେ ନେଟୱାର୍କ ପ୍ରୋବ୍ଲେମ୍ ବୋଧେ ହଉଚି।
କଣ କହିଲ ମୁଁ ଚାଲୁଛି ମାନେ ଏବେ ଏପଟ ସେପଟ ହେଉଛି ମୁଁ କଥାହେଲା ବେଳେ ଗୋଟେ ଜାଗାରେ ମାନେ ବସି କ
ସ୍ତିର ହେଇକି ରହିପାରୁନା ହେଁ ହେଁ କହିଲା ମୁଁ ଚାଲୁଛି।
ହଁ ମୁଁ କହିଲି ଦେଇ ବି ଯାଇଥିଲା ଆମ ସହିତ। ଦେଇ ଆସିଥିଲା। ହଁ ଦେଇ ଆସିଥିଲା ନା ତ ଦେଇ ଦେଇ ପାଇଁ ହିଁ ଆମେ କଣ କହିଲ ବହୁତ ରସ ଗଲୁ ଆସିଲୁ ଆଉ ଗୋଟେ ଦିନ ଜଷ୍ଟ ଯୋଉ ଦିନ ଗଲୁ ସେଇଦିନ ବୁଲିକି ରାତିରେ ରହିକି
ସେ ଯାଇଛି ବୋଲି ମତେ ତ କହିନି କି ମୁଁ ପୁରୀ ଯାଇଥିଲି ବୋଲିକା।
ହଁ ସିଏପା ବହୁତ ମାନେ କଣ କହିଲ ଆମେ ବହୁ ସିର୍ପିଡ଼ସିର୍ପିଡ଼ ଆସିଲା ଏକ୍ଜାମ ଥିଲା ତାର। ଏକ୍ସଜାମ ଦେଲା ତାପ ତାପରେ ଆମେ ଗଲୁ ଆଉ ପଳେଇ ଆଇଲୁ ବହୁତ ଇଏରେ ଆଉ ଫଟୋ ମୋଟ ବି ଆମେ କିଛି ଷ୍ଟାଟସ ଫାଟସ ମୁଁ ଦେଇନି ବହୁତ ସାରା ଫଟୋ ଉଠେଇଥିଲି ଇଏ କରିଥିଲି ବଟ କିଛି ଦେଇନି। ମୁ
ସିଏ ବିି ତ ଦେଇନି ସିଏ ସ୍ଟାଟସ ଦେଇଥିଲେ ହଁ ମୁଁ ଜାଣିଥାନ୍ତି ସେ ତ ଦିଏନୀ ଏମିତିରେ।
ହଁ ସିଏ ତ ଦିଏନି, ହଁ। ଆଉ-ଉ ଆଉ ତମେ କୁଆଡେ ସବୁ ବୁଲିବାକୁ ଯାଇଚ? ମାନେ ଆମ ଓଡିଶା ବାହାରକୁ ଯାଇଥିବ ତମେ ବୁଲି। ହଁ
ଜମା ଓଡିଶା ବାହାରକୁ ଯାଇନି। ବହୁତ ଥର ଆସିଛି ମାନେ ପ୍ରୋଗ୍ରାମ ଯେ, ଜମା ଯାଇନି।
ହଁ
କଣପାଇଁ ଯାଇନି କହିଲୁ? ଝିଅ ଫାଷ୍ଟ ହଉଛି। ମୋ ବାହାଘର ତ ପରେପରେ ଗୋଟେ ବର୍ଷ ଭିତରେ ଝିଅ ମାନେ ରହିଲ ମାନେ ହେଇ ଗଲା ହେଲା, ଝିଅ ଛୋଟ ଥିଲା। ତାପରେ, ଝିଅ ଛୋଟ କୁ ଏଣେ ଅଫିସକୁ ଡେ କେୟାର ଦି ଜଣ ଯାଙ୍କର ଚାକିରି ତ ସେ ଛୁଟି ନେଇ ପାରିଲଲେ। ମୁଁ ଛୁଟି ନେଇଁ ପାରିଲେନି। ଜବ ଇଏ ସିଏ, ଆମେ କିନ୍ତୁ ବହୁତ ଥର ପ୍ଲାନ୍ କରୁଛୁ, ବାହାରକୁ ଯିବା ପାଇଁ କା ମୋ ନଣନ୍ଦ ରହୁଥିଲେ ମୁମ୍ବାଇ ରେ ହେଲା। ସେ ବହୁତ ଥର ଡାକ ବାଙ୍ଗଲୋରରେ ରେ ବି ରହୁଥିଲେ ଅପା। ତାପରେ ମୋର ଗୋଟେ ଦିଅରଟେ, ଏବେ ରହୁଛି ବାଙ୍ଗଲୋରରେ। ସିଏ ବହୁତ ଥର ହଁ, କହିଲାଣି ନେଇକି ଆସ ବୁଲିବା ପାଇଁ। ବୁଲିବା ପାଇଁ ଆସ ବୁଲିକି ଯାଅ। ତ ମୋ ଝିଅ ଏବେ ବଡ ହେଇଗଲାଣି। ଯଦି ଯାଇଥାନ୍ତୁ ସମର ଭ୍ୟାକେସନ ରେ ବୁଲିବା ପାଇଁ ଯାଇଥାନ୍ତୁ। ହେଲେ କିନ୍ତୁ, ଟିକେ ପ୍ରୋବ୍ଲେମେ ହେଇଗଲା କଣ? ମୋରବି ଥାଇରଏଡ଼୍ଟା ଇନବାଲାନ୍ସ! ମାନେ ବହୁତ ହାଇ ହେଇ ଯାଉଛି ପୁଣି କମ୍ ହେଇଯାଉଛି। ସେଥିପାଇଁ ଯାଇନି। ନେକଷ୍ଟଇୟର କୁ ହଣ୍ଡ୍ରେଡ଼ ପରସେଣ୍ଟ ଆଇଦର ମୋ ଦିୟର ପାଖକୁ ଯାଏ। ନହେଲେ ନାଇଁ, ମୋର ଗୋଟେ ସାଙ୍ଗଟେ ଅଛି ତା ପାଖକୁ ଯାଏ। ତା ପାଖକୁ ମୁଁ କହିଦେଇଚି, ବା ମୁଁ ଦାସ ବାବୁଙ୍କୁ ତ ଭାଇଙ୍କୁ କହିଦେଇଛି ମୁଁ କହିଲି ତମେ ଯଦି ନଯିବ। ଝିଅର ତମର ଘରେ ରହିବ। ଆଉ ମୋ ସାଙ୍ଗର ଅ ସାଙ୍ଗ ବାଘ ମୁଁ ଯିବି ଭୁଲିବା ପାଇଁ। ତୁ ବି ଯିବୁ।
ହଁ ନାଇଁ ଭଲ ନାଁ। ହଁ, ମାନେ ମୁଁ କଣ କହିଲି କହିଲ? ତମେ ବ୍ୟସ୍ତ ହେଇଯାଉଛ ନାଁ! ତମେ ଆଉ ଭାଇ ତମେ ସବୁ ବ୍ୟସ୍ତ ହେଇଯାଉଛ। ଯେତେ ଯାହା ହେଲେ ଟିକେ ଟାଇମ୍
ହୁଁ, କିନ୍ତୁ ବୁଲିବା ପାଇଁ ଯେହେତୁ ପଚାରିବୁ, ତ ମୁଁ, ଏଭିର୍ରୀଡେ ବଧେ ତୁ ଦେଖୁଥୁବୁ ତୁ ପଚାରିିବୁ ଆର୍ଜୁକୁ ଡେଲି ବୁଲିବା ପାଇଁ ଯାଉଛି। ମାନେ ଭୁବନେଶ୍ୱର ଭିତରେ ବାହାରକୁ ନୁହେଁ। ତୋ ଦେଇକି ପଚାରିବୁ। ଡେଲି ଯୁଆଡେ ହେଲେ ଯାଇଥିବି ବୁଲିବା ପାଇଁ ମାନେ ଡେଲି ବେସିସ୍ ରେ ବୁଲାଟା ହଉଛି। କିନ୍ତୁ, ଭିତରେ ଆଉ ବାହାରକୁ ଯାଉନି ଆଉ।
କଣ କହିଲ, ଗୋଟେ ଗୋଟେ ନୁଆଁ ନୁଆଁ ଜାଗା ବି ଦେଖିଆ କଥା। ଇଏ କରିବାଥା ଦେଖୁନ ସବୁ ଆଜିକାଲି ଓହୋ! କିନ୍ତୁ କେଉଁଝର ବହୁତ ଭଲ ଜାଗା ଅଛି। ମାନେ କଣ କହିଲ ପୁରା ନାଚୁରାଲ ଜାଗା ଗୁ
ହଁ ଯୋଉ ଘାଗେରା ଫାଗେରା ରହିଲା। ଆମର ତୃପ୍ତି ସଫାରି ମାନେ ସିନୁ ସବୁଆଡେ ବୁଲିବା ପାଇଁ ଯାଇଛି। ମତେ ଗାଡିରେ ଗଲେ ବେଶୀ ଟାଇମ୍ ବାନ୍ତି ହୁଏ।
ହଁ ମୋର ବି ଟିକେ ସେଇ ପ୍ରୋବ୍ଲେମ ଅଛି। ମୁଁ ବୁଝିପାରୁଚଛି କିନ୍ତୁ ଏବେ କଣ ହେଲା କହିଲ, ମୋ ଯୋଉ ଭାଇ ଆଣିଲେନି କାର! ତାଙ୍କ ସହିତ ସବୁଆଡେ ଗଲା ବେଳୁ ଏବେ ମତେ ଆଉ କାର୍ ଟା କିଛି ଲାଗୁନି। ମତେ ଟିକେ ବସ୍ ଟା ଅଧିକ ଇ ଲାଗେ ବଟ୍ କାର୍
ମାନେ ଧୀରେ ଧୀରେ ତୁ ଗଲୁ ସେଥିପାଇଁ କିଛି ଫିଲ୍ ହଉନି ମାନେ ତାର ସ୍ମେଲ ଜାଣିଗଲୁଣି ଏ ସ୍ମେଲ ଟା ଏମିତିଆ। ଆକୁଏଣ୍ଟେଡ଼ ହେଇଗଲାଣି। ମୋ ଝିଅର ମୋର ଦି ଜଣଙ୍କ ଙ୍କର ବାନ୍ତି। ତୁ କଣ କରିବୁ ମୁଁ ସେଥିପାଇଁ ଟ୍ରେନ ଛଡା ବି ମୋତେ ଇଚ୍ଛା ହୁଏନି କାର୍ କଣ, ବାଇକ୍ କଣ, କଉ ସରି ବାଇକ୍ ତ ଛାଡ ଜା ଇଏ ହବ କାର୍ କଣ, ବସ୍ କଣ, ଯିବା ପାଇଁ ଇଚ୍ଛା ହୁଏନି।
ମୁଁ ପା ରିଲେଟ କରୁଛି ତମସହିତ ପୁରା, ମାନେ ମୋର ବି ସେମ୍ ଦେଇକୁ ପଚାରିବ, ମୋର ସେମ୍ ସିଚୁଏସନ। କେତେ ତ ଡର ଲାଗେ! ଜାଣିଛ ନା
ଇଅ, ଆଉ ତାର ବାନ୍ତିି ହବ ତ ନାକ ପାଟି ସବୁପଟେ ବାହାରିବ ବାନ୍ତ
ହଁ ପରା ଆଗରୁ ସେମିତି ହଉଥିଲା ମୋର ବି। କିନ୍ତୁ କଣ କହିଲ, ଏକ୍ଜାମ ଫେକ୍ଜାମ ଗୁଡା ପାଇଁ ବସ ରେ ଯିବାକୁ ପଡୁଚି ନା କଟକ ଭୁବନେଶ୍ୱର ଯାହା ହେଲା ଏକ୍ଜାମ। ତ ସେଥିରେ ମୋର ଟିକେ, କଣ କହ! ମତେ ବା ସେଇଥିପାଇଁ ମତେ ଏକ୍ଜାମ ମ ଗୋଟେ ଗୋଟେ ଏକ୍ଜାମ ବି ମୁଁ ଦଏନି ମାନେ କେବଳ ଡିରିକି। କି ନାଇଁ ବାନ୍ତି ହବ। ଭଲ ଲାଗିବନି ଏଇଥିପାଇଁ। ତାପରେ ଦେଇ କହିଲା କି ନାଇଁ ତୁ ଦେ ହଁ ସେଇପରା ବହୁତ ଏ ବି ମୋର ଖରାପ ହେଇଯାଇଥିବ କାଇଁନା ତମ ମେଟାଲ୍ ଷ୍ଟେଟ ହିଁ ଠିକ ନ ଥିବ ଦେହ ଇଏ ଲାଗୁଥିବ ଏଗଜାମ ରେ କେମିତି ବସିକି ଲେଖିବ କହିଲ କେମିତି
ଲେଖିବ ତ ନିଜେ ମେନ୍ କଥା ମତେ ଯଦି ବାନ୍ତି କରିକି ମୁଁ ଆସିବି ମୁଁ ଅଫିସ ରେ ବସି ପାରିବିନି। ମୁଁ ସେଦିନ ଟା କିଛି ଖାଇପାରିବି ମାନେ ନଜିଆ ଜିଅ ଫିଲ୍ ହୁଏ। କି କଣେ ହେଇଯାଇଛି। କି ମୋ ଦେହ ଫେହ ନାକ ପାଟି ସବୁ ଦି ପଟେ ବାନ୍ତି ବାହାରିବ।
ହଁ ପରା ବହୁତ ମାନେ ଅଗଲି ଫିଲଙ୍ଗ ଟା ବହୁତ ମାନେ ଏମିତି ଲାଗିବ
ମୁଁ ମନେ ପକେଇଲି ମୋ ଦେହ ହାତ କଣ ହବ ଜାଣିଛୁ ମୁଁ ଯେତେବେଳେ ଯାଉଥିବି ବସ ରେ ଏବେ ଆସିଥିଲି ଯୋଉଁ ବସ ରେ ଆସିଲି ଟ୍ରେନ ଛାଡିଦେଲା ନାକ ନାକରେ ଚୁଡି ମୋ ଚୁଡି ଟା ଖାଲି ଚୁଡିର ସ୍ମେଲ ଟା ଚୁଡି ଗୋଟେ କଣ ବାସନା ମୁଁ ଜାଣିନି। ଖାଲି ତ ଶୁଗୁଁଛି ସେ ଚୁଡ଼ିଟା ଯିଏ ଦେଖୁଥିବ କହିବ ପାଗଲାଟା ନା କଣ ଚୁଡ଼ିଟାକୁ ଶୁଘୁଛି ମୁଁ ଖାଲି ନିରଳା ଚୁଡ଼ିଟାକୁ ହିଁ ସ୍ମେଲ ଟା ନେଲି ଆଉ କିଛି ମୋତେ ଅଜିବି ଅଜିବି ଲାଗିଲା ବିରକ୍ତି ଲାଗିଲା। ମୁଁ କହିଲି କଣ ପାଇଁ ଆସୁଥିଲି ଯଦି ବି ଏମିତି ହେବ ଯଦି ମତେ କହିବ ଟାଟା ମେଜିକରେ ଯେତେ ବାଟ ପଳେଇବି ବସ୍ ଫସ ରେ କହିଲା ମାନେ ମୋର ସଇଲା।
ହଁ ପରା ସେମିତି ହବ ଆଉ ମୋର କଣ କହିଲ ଆମ ବାବୁ ନା ମାନେ ଏଇଥର ରହିଲେନି ଏଠି କେଉଁଝରରେ ତ ସିଏ ସେଠି ରହିଲା ତ ତାଙ୍କ କତିକି ଯିବା ଆସିବା ବହୁତ ଥର କଲୁ ଭାଉଜ ସବୁବେଳେ ଯାଆନ୍ତି। ତାଙ୍କ ସବୁ ଯାଉଁ ନା ନା ସେ ରହନ୍ତିନି ସେ ଏମିତି ମଝିରେ ମଝିରେ ଯାଆନ୍ତି କିଛି ଦିନ ରହିକି ପଳେଇ ଆସନ୍ତି। ସେ ଏଠି ରହୁଛନ୍ତି ଘରେ ତ ସେ ସେଇ ଯିବାରେ ଟିକେ ହେଲା ଇଏ ଆଉ ବାବୁ ଭୁବୁନା ତ ସବୁବେଳେ କାର୍ ଟା ଆଣିଲେ। ତାଙ୍କ ସହିତ ସବୁବେଳେ ଗଲୁ ଆମେ। ତ ସେଇଠି ମତେ ଏବେ ଟିକେ କମ୍ଫର୍ଟବୁଲ ଫିଲ୍ ହଉଛି। କାର ଟା ରେ ବୋଲର ଟାରେ ବି ଟିକେ ଟିକେ ଧର କମ୍ଫଟେବୁଲ ପିଲାଣି କିନ୍ତୁ ମାନେ ବସ ରେ ଗଲା ମାନେ ସେଠି ହେଁ ହେଁ ବହୁତ ପ୍ରକାର ଲୋକ ଥିବେ ନା ବହୁତ ସାରା ପରଫ୍ୟୁ ୟୁଜ କରୁିଥିବେ ଇଏ କରୁ ଥିବେ ସେ
ପରଫ୍ୟୁମ କିଏ ଗୁଣ୍ଡି ଖାଇଲାଣି କିଏ ସଫଳ ଖାଇଲାଣି ତୋ ଉପରେ ପଡିବଣି କିଏ କିଏ କଥା କହୁଥିବ ତା ସ୍ମେଲଟା ବାହାରିବ।
ପୁଣି ଯାକ ପୁରା ଯାକ ହେଇକି ବସରେ ଯୋଉଁ ଭଳିଆ ଯାଉଥିବେ
ସେଇବା ତୁ କହନା କହନା
ହଁ ଆଉ ପୁଣି ଏ ଏବେ ଘରକୁ ଆସିବନି ଏବେ ବୁଲା ବୁଲି କରିବାକୁ ଯିବ ମାନେ ତମ ପିୟୁସି ମାନଙ୍କ ସହିତ
ଉଁ ଦେ ମୁଁ ଦେଖୁଛି ଘରକୁ ଯିବି କଣ ମୁଁ ନେଷ୍ଟ କି ତା ପର ସନ ଡେ ଯେହେତୁ ଏ ମାସରେ ବହୁତସାରା ଛୁଟି ନେଇଛି। ଛୁଟି ଆଉ ନେଇପାରିବିନି। ମୁଁ କିନ୍ତୁ ଗୋଟେ ଦିନ ସନ୍ଧ୍ୟାବେଳେ ଯିବି ଟ୍ରେନରେ ଆମର ଯେଉଁ ଅନ୍ତର୍ଜଣୀ ସାର୍ ଅଛନ୍ତି। ମୋ ଦେହଟା ଖରାପ ମୁଁ ଟିକେ ଦେଖେଇବି ଦେଖେଇ ସାରିଲା ପରେ ପୁଣି ଆସିବି ତାପର ଦିନ ସକାଳୁ ଅଫିସ କରିବି ତାପର ସନ ଛୁଟି ନେବି ଛୁଟି ବି ଅଫିସରେ ଦବା କଥା କିହିଲା ବେଳେ ସାରଙ୍କୁ ଜ୍ୱର ହବ। ବିଶ୍ୱାସ କର ଛୁଟି ଫୁଟି ଯଦି ତୁ ଅଫିସ ରେ କହିବୁ ସେ ସବୁ ଭଲ। ତାମର ଶୁନି କଣ କଣ ତମେ ଆଡ଼ଭାନ୍ସ ଦରକାର ତମେ କଣ କଥା ସବୁ ଭଲ କିନ୍ତୁ ଛୁଟି କଥା କହିଲା ମାନେ ସରିଗଲା ଅଫିସରେ।
ତାପରେ କଣ କହିଲ ତମର ମାନେ ତମର ଯୋଉଁ ସିକନେସର ଲିଭଟା ନିଅନ୍ତିନି? ମେଡିକାଲ ଲିଭ୍।
ସିକନେସ୍ ଲିଭଟା ସମସ୍ତଙ୍କ ପାଇଁ ଯେ କିନ୍ତୁ ମେନ୍ କଥା ହଉଛି କଣନା ଯଦି ତୁ ଦେଖୁଛୁ ଯେ ତୋର ମୁଁ ବେନିଫିଟ୍ କରୁଛି। ହେଲା। ମୁଁ ଯଦି ରହୁଛି ତ ତାଙ୍କର ଦିଟା ଗାଡି ବିକ୍ରି ହଉଛି ସେ କଣ ପାଇଁ ମତେ ଛାଡିବେ ଗୋଟେ କଥା କହ ହେଲା।
ହଁ, ହଁ ସେଇଟା
ଏଇଟା ହଉଛି କଥା ମୋ ଜେଜେଙ୍କର ହୁଁ ମୋ ଜେଜେଙ୍କର ଯୋଉ ଇଏ ହେଲା ମୁଁ ଜାଣିକି କହିଲି ମୁଁ ଛୁଟି ନେବା କଥା କିଛି କହିଲିନି ମୁଁ କହିଲି ସାର୍ ମତେ ଆଡଭାନ୍ସ ଦରକାର ମୁଁ ଘରକୁ ଯିବି। କିଏ ସିଏ କହିବି ତ କଣ ଗୋଟେ ଜଣେଇବି ମତେ ବିଶ୍ଵାସ କରି ପଇସା କିଛି ଦରକାର ବି ନାହିଁ। ମୁଁ ଜାଣିକି ଜଣେଇଆକୁ ପାଇଁ ଯେ ମୋ ଜେଜେଙ୍କର ଇନସିଡେଣ୍ଟଟା ହେଇଚି ମୁଁ ଘରକୁ ଯିବି, ସେ ଜାଣିବେ ବୋଲି ଜାଣିଲା ପରେ ମୋତେ କହୁଚି ତପସ୍ୱିନୀ ଆଉ ଗୋଟେ କାମ କର ତିରିଶ ହଜାର ତମେ ନେଇଯାଅ, ସାଙ୍ଗେ ସାଙ୍ଗେ ମୋ ଫୋନ ପେ କୁ ପଠେଇଦେଲେ। ସାଙ୍ଗ ମାନେ ଆଉ କିଛି ମାନେ ନା ଆପ୍ରୁଭାଲ ଦରକାର ନା କୋଉ ଆକାଉଣ୍ଟାଣ୍ଟ ପାଖକୁ ଯିବା ଦରକାର କିଛି ନାହିଁ। ଡାଇରେକ୍ଟ ଓନର ଯିଏ ମୋ ଆକାଉଣ୍ଟକୁ ପଇସାରା ପଠେଇ ଦେଇକିନା କହୁଛନ୍ତି ତପଶୁନି ଆଉ ଦେଖ ମୁଁ ତମକୁ ପଇସାରା ପଠେଇ ଦେଇଛି। ମୁଁ ତାଙ୍କୁ ଏମତି ମାଗିନି ବି ସାର୍ ମତେ ଦର ଦରକାର ଅଛି ଦିଅନ୍ତୁ। ମୁଁ କହିଲ ସାର୍ ମୋତେ ଏଇ ମାସରେ ଟିକେ ପଇସା ଦରକାର ଅଛି ମୁଁ ଟିକେ ଛୁଟି ଫୁଟି ନେବି ଇଏ ସିଏ, ନା ଦେଖ ପଠେଇ ଦେଇଛି
ହୁଁ।
ତମେ ଝିଅକୁ ଦାଶବାବୁଙ୍କୁ ବୁଝେଇଦବ ପଳାଅ ସେଠି ଗୋଟେ ଦିନ ତ ତମେ ଦଶ ଦିନି ଦିନ ଶୁଦ୍ଧ ହେଇଯିବ, ତମେ ପଳେଇ ଆସିବ ଦଶ ଦିନ ସରିଲା ପରେ ଏଗାର ଦିନ ଦିନ ପଳେଇ ଆସିବ। ସନ୍ଧ୍ୟାବେଳକୁ ପୁଣି ଏଠୁ ଦିଟା ବେଳକୁ ବାହାରିଯିବ। ବାହାରି ଯାଇକି ପୁଣି ପହଞ୍ଚିବ ମାନେ ସେ ଭାବଛନ୍ତି ଆମ ଘରଟା ବୋଧେ ପାଖ ଖା କି ଡିଷ୍ଟାନ୍ସ ହେଲା ମୁଁ ବିଶ୍ଵାସ କର ସେୟା ହିଁ କଲି ଆସିଲି ଗଲି ପଇସା ଦେଲେ ପଇସା ରଖିଦେଲି ସୁନା କିଣିଦେଲି। ତାପରେ ଗଲି ଘରକୁ ବସରେ ସେମିତି ଯିବା ଆସିବା କଲି ଏଇଭଳିଆ ଜିନିଷ ସବୁ ହଉଛି। ମୁଁ ବି ଏବେ ଯିବି ଗାଧେଇ ମୋ ଝିଅର ମୋର ବ୍ରସ କରିବୁ, ଖାଇକି କି ବାପ ହେଇଚି ଲୋ।
ହଉ ତାହେଲେ ଆଉ ତମେ ତାହେଲେ ଯାଅ ଆଉ ମୁଁ ବି ରଖୁଛି। ହଉ ତାହେଲେ ହଉ ହଉ ଟା ଟା।
କଣ କହିଲେ?